ହାଲୋ।
ହାଲୋ କଣ କରୁଛନ୍ତି? ହଁ କଣ କରୁଛନ୍ତି। ଆଛା ଆଉ ମୁଁ ବି ବସି ଥିଲି ଆଉ ପାଗସାଗଟା କେମିତିକା ବର୍ଷା ହଉଛି ନା।
ହଁ ହଁ ବର୍ଷା ହଉଛି।
ଆ ଟ ନେଟୱର୍କ କମ୍ ମାନେ ନେଟୱର୍କ ଖ ଘର ଜାଗାକୁ ପଳେଇ ଆସନ୍ତୁ ଟିକେ ଅପ୍ ଡାଉନ ହଉଛି।
ହଁ ଅଛି ଭାଇ ନେଟୱାର୍କ ତ ପାଉଛି ଏଠି। ହୋଉଛି ଦେଖାଯାଉନି ଏ ଯୋଉ ଶୁଭୁନି ଆପଣଙ୍କୁ।
ହଁ ଏବେ ଶୁଭାଗଲା ଠିକ୍ ଅଛି ତାହେଲେ ମୋର ଡି ଟପ୍ ଥିଲା ବୋଧେ ମୁଁ ବାହାରି ଆସିଲି ହଁ। ହେଟା କୋଉଠି କି?
ଏଇ ବସିଥିଲି ପରା ବର୍ଷା ଟିକେ ଛାଡିଲା ଆସିକି ବାହାରେ ବସିଥିଲି। ଆଚ୍ଛା କଣ ଡିଉଟି?
ଡୁଟି ଅଛି ଫମ୍ ହସ୍ପିଟାଲରେ ଅଛି।
ଆଚ୍ଛା ଆଚ୍ଛା ଭୁବନେଶ୍ୱର ରେ।
ଆଜ୍ଞା।
ଆଚ୍ଛା ନାଇଁ ମୁଁ ହାଉସୱାଇଫ।
ଆଚ୍ଛା ହଁ ହଁ ଯେ କେଉଁଠୁ କେଉଁ ଲୋକେସନ୍ ରୁ?
ଲୋକେଶନ ବାଲେଶ୍ଵର ବାଲେଶ୍ଵର ବାଲେଶ୍ଵର।
ଆଉ ବାଲେଶ୍ଵର ବିଷୟରେ କଣ କୁହ ଶୁଣିବା କଣ କଣ
ବାଲେଶ୍ୱର ତ ଗୋଟେ ହୁଁ ବାଲେଶ୍ଵର ବହୁତ ଭଲ ଜାଗା ଫାମ୍ ଖାଲି ବାଲେଶ୍ୱର ରେ ମୁଁ ଜନ୍ମ ବୋଲି ତ କହିବିନି ବାଲ୍ ସେଶ୍ୱର ଜାଗା ଟା ହିଁ ପ୍ରାକୃତିକ ସୌନ୍ଦର୍ଯ୍ୟରେ ପୁରା ଭରପୁର ଆଁ ମାନେ ଦେଖା କି
ଏମିତିକା ତ ଦର୍ଶନୀୟ ସ୍ଥାନ ଅଛି ଯେମିତି କି କ୍ଷୀରେଶ୍ୱର ଗୋପୀନାଥ ମନ୍ଦିର ପଞ୍ଚଲିଙ୍ଗେଶ୍ୱର ନୀଳ ଗିରି ମହାରାଜାଙ୍କ ଇଏ ଆଁ ଆଉ ଏପଟେ ହଉଛି ବାବା ଚନ୍ଦ୍ରେଶ୍ଵର ଭୂଷ ଶ୍ଵର ଆ ମିତ୍ରପୁର ଜଗନ୍ନାଥ ପୁର ଏମିତି ତ ମୁଁ ଯେତେ ଇଏ ଇଏ ରହିଛି ଆଉ ବା ବାକି ରହିଲା ଆପଣଙ୍କର ଚାନ୍ଦିପୁର ବେଳାଭୂମି ଯଉଟା କି କ୍ଷେପଣାସ୍ତ୍ର ଘାଟି ରହିଛି ସେଠି ଶୁଣିଥିବେ। ଆଁ ଓ। ବହୁତ ସାରା ବେଳାଭୂମି ସି ବିଜ ଗୁଡାକ ବହୁତ ଯାଇଛି। ହ୍ୟାଲୋ ଶୁଭା ଯାଉଛି ହଁ ହଁ ହଁ ହଁ ଆ ବହୁ ବ୍ରିଜ୍ ଗୁଡାକ ରହିଛି ଯେ ମାନେ ଯେହେତୁ ଏଇଟା ସମୁଦ୍ର ଉପକୂଳବର୍ତ୍ତୀ ଜାଗା। ଆଉ ଏ ସମୁଦ୍ର ଉପକୂଳବର୍ତ୍ତୀ ଜାଗା ସେଥିପାଇଁ ସି ବିଚ। ହଁ ସ ମାନେ ସି ବିଚ ଗୁଡାକ ରହିଛି ଯେଟା କି ମାନେ ସମୁଦ୍ର ଆଜ୍ଞା। ହଁ ଶୁଭା ଯାଉଛି ନା ମୋ କଥା?
ହଁ ହଁ ପୁରା ଫ୍ରିକ୍ୱେଣ୍ଟଲି ପୁରା ଶୁବା ଯାଉଛି।
ହଁ ତ ଯୋଉ ସି ବିଚ ବହୁତ ସାରା ସିି ବିଚ ରହିଛି ସି ବିଚ କଡରେ ଉଦ୍ୟାନ ଗୁଡାକ। ରହିଛି ଯୋଉଟା କି ମାନେ ଟୋରିଷ୍ଟ ପ୍ଲେସ ସେମାନେ ବହୁତ ସାରା ଟରିଷ୍ଟ ମାନେ ଆସନ୍ତି ଆପଣଙ୍କର ଆଃ ଶୀତ ଦିନ ଯେମିତିକ ଡିସେମ୍ବର ଜାନୁଆରୀ। ରେ କାଫି ଟୋରିଷ୍ଟ ମାନେ ଆସନ୍ତି। ହେଲା କି ଆଉ
ହଁ ଏପଟେ ଯେଟା ଏ ଯେହେତୁ ଏଟା ୱେଷ୍ଟ ବେଙ୍ଗଲ ମାନେଏ ପାଖାପାଖି ରହୁଛି। ଆମ ଦିଘା ବି ପାଖରେ ରଉଛି ଆଉ ୱେଷ୍ଟବେଙ୍ଗଲ ଜେହେତୁ ପାଖାପାଖି ୱେ ବେଙ୍ଗଲରେ ବହୁତ ସାରା ଲୋକ ଆସନ୍ତି ବୁଲା ବୋଲି ପାଇଁ ହେଲାକି ତେଣୁ
ଏଇ ଭଳିଆ ଆଉ ଆଉ ଏପଟେ ସବୁ ପ୍ରକାର ମାଛ ମାନେ ଭଲ ଭଲ ମିଳେ ଯାଇକି ଶୁନୁଣି ମାଛ ପାଖରୁ ଆରମ୍ଭ କରିକି ମିଠା ମାଛ ସ ମାନେ ନଦୀ ମାଛ ସବୁ ପ୍ରକାର ମାଛ ଭଲ ଭଲ ଥାଏ ଏ ଚିଙ୍ଗୁଡି ପ୍ଲାଣ୍ଟ ବହୁତ ସାରା ଥାଏ ଯୋଉଟାକି ଚିଙ୍ଗୁଡି ଗୋଡାକୁ ବାହାରକୁ ସବୁ ଲଗଏ ଆଉ ତ ମୁଖ୍ୟତଃ ବାଲେଶ୍ୱର ହଉଛି ଧାନ ପାନ ମାନେ କଣ ପାନ ଧାନ ଅ ଚିଙ୍ଗୁଡି ମାଛ ପାଇଁ ପୁରା ଫେମସ। ହେଲାଗି ନଡିଆ ଏସବୁ ଆଉ ଆପଣଙ୍କର ଆପଣଙ୍କ ପ୍ରପର ଭୁବନେଶ୍ଵର ଏ ଡିଉଟି ପାଇଁ ରହୁଛନ୍ତି ନା ଘର ଭୁବନେଶ୍ୱର।
ନାଇଁ ନାଇଁ ନାଇଁ ମୁଁ ଡିଉଟି ପା
ଘର କୋଉଠ କି? ଆଚ୍ଛା ଆଚ୍ଛା।
ଆଚ୍ଛା ଆଉ କେନ୍ଦ୍ରାପଡାରେ କଣ କଣ ରହିଛି ଆ ମୁଁ ତେ ସେପଟେ କେବେ ଯାଇନି କେନ୍ଦ୍ରାପଡାରେ କଣ କଣ ରହିଛି?
ଟେରିୟମ୍ ଫୁଲାରକାସନ ଆମଫୁଲା ଆମଫୁଲା ଆମର ଆମଫୁଲା ଆମଫୁଲାରି ମାୟ - ଏ ଏମ୍ ପିୟୁ ଏଲ ଏଲ ଏ
ଆମଫୁଲାରି ତଳଟା ମାର ତଳଟା ହଁ ମାର ତାପରେ ନିୟୁ ପ୍ଲାଜ ଆସିବ ହଁ ଏଟା ଉପରଟା ମାରିଦଉନ ଉପରଟା।
ହଁ ହ୍ୟାଲୋ କୁହନ୍ତୁ? ପୁଣି ଆପଣଙ୍କର ଆଉ କଣ ଆପଣ ବ୍ୟାଚ ମାନେ ମାରେଜ ମା-ମାନେ ମ୍ୟାରେଜ କରିଛନ୍ତି?
ହ
ମ୍ୟାରେଡ ଅନମ୍ୟାରେଡ଼। ଆଚ୍ଛା ଆଚ୍ଛା। ଆଉ ଆପଣଙ୍କୁ କଣ ଆ ଆପଣଙ୍କ ଆପଣଙ୍କ କେନ୍ଦ୍ରାପଡରେ କଣ ଖାଇବା ଫେମସ ର ରହିଛି କୁହନ୍ତୁ।
ହଁ।
ହ୍ୟାଲୋ ହାଲୋ।
ୱାନ୍ ସେଭେନ୍ ଫୋ ଡବଲ୍ ଥ୍ରୀ। ଏସ୍ ଏସ୍ ମାହା ୱାନ୍ ସେଭନ୍ ଫୋର୍ ଡବଲ୍ ଥ୍ରୀ ଏମ୍ ଏସ୍। ସିକ୍ସାନ୍ ଡବ୍ଲାନ୍ ୱନ୍ ଫାଇପ୍ ନାଇନ୍ ଏଇଟ୍ ସିକ୍ସ ୱାନ୍ ସିକ୍ସ୍ ଡବଲ ୱାନ୍ ଫାଇଭ୍ ଟୁ ୱାନ୍। ଡବଲ୍ ୱାନ୍ ଫାଇଭ୍ ୱାନ୍ ଏଇ ଚବିଶି ର କଲ ଟିକେ କାମ ଆସିଗଲା ତ ପଛରେ କଥା ହଉଛି କାମ ଆସିଗଲା ତ। ହାଲୋ।
ହଁ ମୁଁ କନି ଆଉ ଆପଣଙ୍କ କେନ୍ଦ୍ରାପଡାରେ କଣ କଣ ଖାଇବା ହୋଉ ପ୍ରସିଦ୍ଧ ରହିଛି କୁହନ୍ତୁ। ତେ ହାଁଏ କିଏ ରିସଉଣ୍ଡ ଆସୁଚ ଆପଣ ଯୋଉ ହଲରେ ରହିଚନ୍ତି ହଲରେ ବୋହୁତ ସାଉଣ୍ଡ ଆସୁଚି।
ନୁହଁ ଗୋଟେ
ବୁଝି ବୁଝିଲେ କି?
ଏ